ହାଲୋ। ହାଲୋ। ହାଲୋ।
ହୁଁ କଣ କରୁଛୁ।
ଏଇ ବା ଖାଇକି ଉଠିଲି ଆଉ ତୁ କଣ କରୁଛୁ।
ମୁଁ ଏଇ ଏମତି ବାହାରେ ବସିଛି ଆଉ କଣ କରିବି।
ହଁ।
ବାହାରେ ବସିକି ଟିକେ ମିଟିଂ କରୁ। ଥିଲୁ ତ ହେଇଥିଯୋଗୁ
ଆ ସେଇ ତ ମୁଁ କହୁଥିଲି ମୁଁ ଆଜି ମିଟିଙ୍ଗ୍ କୁ ତ ଯାଇନି ନା।ମୁଁ କହିଲି କଣ ରଜ ପାଇଁ କଣ କେମିତି ଇ-ଇ କଣ ହେଲା ଟିକେ ମତେ କହିଲୁ।
ଏଇ ଏମିତି ମିଟିଙ୍ଗ୍ ହେଲା ଆଉ ଚି ମାନେ କେମିତି କଣ ହବ ମାନେ ଆଜି ପଇସା ଯୋଉ ମାଗିବା ପାଇଁ ଯାଇନଥାନ୍ତେନିକି। ତମେମାନେ ତ କେହି ନଥିଲ ତାପରେ ଯାଇପାରିଲୁନୁ ଆମେ।ବର୍ଷା ବି ଉଠେଇଲା ଏମିତିରେ। ତାପରେ ଆମ ଛୁଆ ସ ସବୁ ମନା କଲେ କି ନା ଆଉ ତିନିଜଣ ଦିଦି ତ ନାହାନ୍ତି ଆମେ ଯିବାନି। ତାପରେ ଯେହେତୁ ତମେମାନେ ବଡ ଆମେ ସେଥି ଯୋଗୁ ଆଉ ଗଲୁନୁ। ଗଲୁନୁ ତାପରେ ହଉ ସିଏ ସେଇ ସବୁ ମିଟିଙ୍ଗ୍ ହଉ ଥିଲା ତାପରେ ଦୋଳି ଯୋଉ ତିଆରି କରିବା ପାଇଁ କାଲି କଣ ମିସ୍ତ୍ରୀ ଆସିବ। ଆଉ ଆମ ଯୋଉ ଜାଗା ଟା ସଫ୍ ସଫା କରିବା ପାଇଁ ସେଇ ମାନେ ଯୋଉ ଜାଗା ଟା ଆମ ସଫା ହବ ନା। ଦିଟା ଲୋକ ଆମେ ଠିକ କର ସେ ସେଟା ବାଗେଇବା ପାଇଁ
ନାଇ ଲୋକ କଣ ଠିକ ହେଲାଣି କି।
ନା ତ ମନା କରୁଥିଲେ କଣ। କି ତାଙ୍କର କାଲି କୁଆଡ଼େ ଗୋଟେ କାମ ଅଛି ଯେଉଁ ଆମ ଗାଁରେ ଯେଉଁ ରଥ ଠାକୁରଙ୍କ ପାଇଁ ହେଉଛି ହେବ ଏବେ ଇଏ ନା ରଥ ତିଆରି ହବ ନୂଆ। ତ ସେଥିପାଇଁ ସେ କାଲି କାଲି କଣ କାଠ ଆଣିଯିବେ। କାଲି କାଠ ଆଣି ଇଏ ଯିବେ ପର ଦିନ ବି ତାଙ୍କର ଢଳେଇ ପକେଇବେ ସେ ଲୋକମାନେ ଏବେ ଫ୍ରୀ ନାହାନ୍ତି। ତ କଣ ମନା କରିଥିଲେ ଯିଏ ଆମେ କଣ କରିବା?
ମୁଁ କଣ କହୁଥିଲି କହିଲୁ ସେ ଲୋକ ସିନା ଫ୍ରି ନାହାନ୍ତି। ଆଉ କିଏ ଅଲଗା ନାହାନ୍ତି?
ନା ସିଏ ଯିଏ ନୁହଁକି ସିଏ ଭଲ କାମ କରନ୍ତି ତ ତାଙ୍କୁ ଆମେ ଆଣିଲେ ଭଲ ହବ। ସେଇଟା ଆମ ଘରେ ବାପା ଆଜି କହୁଥିଲେ ତୁ ସେଇଟା ହେଲେ ଭଲ ହୁଅନ୍ତା ଯେ। ସେ ତ ତାଙ୍କର ଏଇନା ତିନିଦିନ କାମ।
ହୁଁ ହୁଁ ଯେ ମୋ କହିବା କଥା। ଯିଏ ଭଲ କାମ କରନ୍ତି ଠିକ୍ ଅଛି ଯେ କିନ୍ତୁ ସିଏ ତ ଏବେ ଫାଙ୍କା ନାଁ ନା ତିନି ଦିନ ପର୍ଯ୍ୟନ୍ତ।ତାପରେ ତିନିଦିନ ପର୍ଯ୍ୟନ୍ତ ତମେ ଆଉ ଅପେକ୍ଷା କରିପାରିବେନି। ଆମେ ଜଲ୍ଦି ପୁଣି ସବୁ ଜା ସଫାସଫି କଲେ ଦୋ ପୁଣି ଟାଇମ୍ ଲାଗିବ ଦୋଳି ଫୋଳି କରେ। ଆମ ପାଖରେ ଆଉ ହା କାମ ଆଉ ଅଛି କି ଟାଇମ୍ ଅଛି କି। ଆଉ କେତେ କହିଲୁ ଦିନ ଆଉ ଆଉ କେତେଟା ଦିନ ରହିଲା।କିଛି ଦିନ ପରେ ଫୁଣି ପ ଆସିକି ରଜ ପହଞ୍ଚିବ।ତାପରେ କିଛି କୁଆଡୁ ହେଇନଥିବ।ପୁଣି ସିଏ ସିନା ସବୁ ସଫାସଫି କଲେ ପୁଣି ବା ଯିବେ ସେ ଯେଉଁ ଟେଣ୍ଟ୍ ଫେଣ୍ଟ୍ ଏ କାମ କରିବା ପାଇଁ ସେ ଯୋଉ ଭାଇ ଯିଏ ସଜାସୁଜି କରିବା ପାଇଁ ସିଏ ଵା ଆସିଥାନ୍ତେ ନା ଆସିନାହାନ୍ତି?
ସିଏ ହଁ ମାନେ ଆଜି ଆସିଥିଲେ କଥା ହେଇକି ଯାଇଛନ୍ତି ତ ସେ କହୁଛନ୍ତି ଦଶ ହଜାର ଭିତରେ କି ପନ୍ଦର ହଜାର ଭିତରେ କରିବା ପାଇଁ ଯେ।ଯେ ଆମ ଛୁଆଙ୍କ ପଚାରିଲା ହେବ ନେ କି ରାଜି ହେବ ନହେବ। ତାପରେ ସେ ମୋତେ ଏଇଟା କହିଛନ୍ତି।ଫାଷ୍ଟରେ କହିଥିଲେ କୋଡ଼ିଏ ହଜାରେ । ମୁଁ ତାଙ୍କୁ କାଟି ଟି କାଟି କହିଛି କି ପନ୍ଦର ହଜା ପୂଜାରେ ଭାଇ ନବ ଆଉ କଣ ଆମର ଏ ବର୍ଷ ପଇସା ନାହିଁ ଆଉ ଆମେ ଟିକେ ଏ ବର୍ଷ ଅ ଅତି ଭଲରେ ଚାହୁଁ ଟିକେ କଲିଆ ପାଇଁ ଆର ବର୍ଷ ବେଳକୁ ଆମେ ଯଦି ବି କଲୁ ପଇସା ଥାଏ ଆମେ ତମକୁ କହିବୁ କିନ୍ତୁ କି ତମେ ଯେତିକି କହିବ ଆମେ ବି ସେତିକି ହଉଛି କରିବୁ ଆଉ। ତ ଏଇଆ କହିଛୁ ଆଜି ଯିଏ ଆସିଥିଲେ ଯେ ତମେ ମାନେ ତ ବିଜି ଥିଲ ସବୁ ଆସିନଥିଲ ମେଡିକାଲ କିଏ ଯାଇଥିଲା ଆଉ ତମମାନେ କେଇ ଫାଙ୍କା ନଥିଲା। ତ ଆମେ ତିନି ଚାରି ଜଣ ଯାଇଥିଲୁ କଥା ହେଇକି ଆସିଛୁ। ସବୁ ଆଣିବା ପାଇଁ ତାଙ୍କୁ କହିଛୁ। ସେ ହଁ ମାରିଛନ୍ତି ୱାଲ ଆଉ ଯୋଉ ଚେୟାର ଆଉ ବକ୍ସ ଆସିଥିବ। ଏସବୁ ବିଷୟରେ କଥା ହଉଥିଲୁ ସେ ତିନି ଦିନ ଯେହେତୁ ଆମେ ରଖିବା ନା। ତାପରେ ସିଏ ଆଉ କମ ପଇସା ନେବେ କି। ନେବେନି ନା ଯିଏ ବି ହଉ ଆମ ଗାଁ ରୁ ହଉ କି ଆଉ ଯୋଉଠି ବି ଆଣ।
ହଁ ନା ନା ମୁଁ କହିବା କଥା କି ଖାଲି କଣ ୱାଲେ ଆସିବ ଆଉ ଚେୟାର ଆସିବ ଆଉ କିଛି ଆସିବନି?
ହଁ ଆଉ ସବୁ ହଁ ସବୁ ହଁ ହଁ ସେରା ଆସିବ। ସବୁ ଆସିବ ଯାହା ଯାହା ଆମେ ଆଜି କହିଛୁ ଲିଷ୍ଟ କରିଛନ୍ତି ସେ ସେ ସବୁ ଆମର ସବୁ ଆସିକି ପହଞ୍ଚିବ। ରଜ ଦିନେ ଥିବ ଆସିବ।
ହୁଁ ନା ରଜ ଦିନେଥିବ ଆସିବ ମାନେ ସିଏ ଆମ ରଜ ଦିଇ ଦିନ ଥିବ ସେ ସବୁ ଆମର ମାରାମୁରି ପୁଣି କରିବେ ନା ନା ନାଇଁ।
ହଁ ମାନେ ଯୋଉଟା ଆଗ କାମ ସେଇଟା କରି ରିବେ ହଁ।
ହଁଁ ଡେକୋରେସନ ଟା ପଛେ ଗୋଟେ ଦିନ ଥିବ ସେ ତାଙ୍କର କରିବେ।
ଆମ କାମ ଆମକୁ ଆଗେ କରିବାକୁ ପଡିବ। କାହିଁକିନା ଯଉ ଆମେ ଯେଉ ସବୁ ଦେଖିନେ କି ମାନେ ଯଉ ସେଲ୍ଫି ପେଣ୍ଟ କରିବା ପାଇଁ ଆଉ ଆଗ ଯୋଉ ଯୋଉମାନେ କରିବା ପାଇଁ ମୋ ଯଉ ଇଏଟା ସେଇଟା ଆମେ କରିବା ପାଇଁ ଆଗୁଆ କେମତି ଭାବିବା। କାହିଁକିନା ସେଇଟା ଆମକୁ ଲେଟ ହବ କିଣା ପୁଣି କରିବାକୁ ପଡିବ।
ହଁ ମୁଁ ପା ସେଇ କଥା କହୁଛି। ଛି କି ଏବେ ଆମେ ଯାହାହଲେ ବି ଆମକୁ ଆମେ ଯାହାହେଲେ ଡେକୋରେସନ କିଛିଟା ଆମେ କରିବା ନା ତ ଫ୍ରଣ୍ଟ ଗେଟ ଡେକୋରେସନ ଟା ସେ ସିନା ଖାଲି ଆସିକି ମାରିକି ପଳେଇବେ। କିନ୍ତୁ ଫ୍ରଣ୍ଟ ଗେଟ୍ ହଁ ଡେ
ମେନ୍ ସେଇଟା ହଉଛି ଆମର ମେନ୍ ହଁ ସେଇଟା ଆମର ମେନ୍ କାହିଁକି ନା ଲୋକ ଯେହେତୁ ଯିବେ ଦେଖିବେ ସମସ୍ତେ ନା ସେଇଟା ଆମ ପାଇଁ ମେନ୍।
ତାପରେ କଣ କହିଲୁ ତାପରେ ପୁଣି ଆମର ଉ ଯୋଉ କଣ ହେଲା ନା ଯୋଉ ବାଉଁଶ ଫାଉଁଶ ବି ପୁଣି ଆସିବ କାହିଁନା ସେଇ ଡେକୋରେସନ ଟା ଆଗଡା ହବା ପାଇଁ ବାଉଁଶ ବି ଦରକାର ତା ପରେ ଆମର ସେଲଫି ପଏଣ୍ଟ ଟା ବି ଆମେ ନିଜେ ତିଆରି କରିବା କାହିଁକିନା ତାଙ୍କର ସେଲଫି ପଏଣ୍ଟ ତ ନାହିଁ ତାପରେ ବି ଯୋଉ ସେଲଫି ପଏଣ୍ଟ ଯୋଉ ଆଉ ଗୋଟେ କୋଉଠୁ ବୁଝା ହେଇଥିଲା ସେଟା ବି ଏତେ କାହିଁକି କିଛି ଆମକୁ ଖାସ ଲାଗିଲାନି କାହିଁକି ନା ରାତିରେ ହଁ ହେଇଥିଲା ଗୋଟେ ଭଲ ଲାଗିଥାନ୍ତା ତାପରେ ଆମେ ରଜ ତ ବେଶୀ ଦିନରେ ଇଏ କରିବା ନା। ତ ରାତିରେ ଆମର ତ ଏଠି ମଣ୍ଡପ ପାଖରେ କାମ। ଷ୍ଟେଜ ହବ ଏଠି ତ ପୁଣି ମଣ୍ଡପ ଟାକୁ ବି ଭଲସେ ୱାଲ ଫାଲ ମାରିବେ।
ଆମେ ଯାହା ହଉଛୁ ଆମେ ଗଛ ଟାକୁ ଟିକେ ଅଧିକ ଭଲରେ ସଜେଇବା। ନା ମୁଁ ସେଇଟା ଯେମିତି ଟିକେ ସୁନ୍ଦର ଲାଗିବ ଲାଇ ପେ ଟିକି ଅଧିକ ଲଗେଇା।
ହୁଁ ହୁଁ ମୁପା ସେୟଆ କହୁଚିତ । ହଁ ସେଇଟା ସମସ୍ତେ ବି କହୁଛନ୍ତି କାହିଁକିନା ଗଛଟାକୁ କାଁ ଗଛ ଟା ଯେମିତି ଅଛି ତମ ଗଛ ଟାକୁ ଯଦି ଭଲସେ ୟୁଜ କରିବା ତାହେଲେ ଭଲ ହବ ମାନେ ଭଲସେ ଗଛଟାକୁ ସଜେଇଲେ ତାହେଲେ ମାନେ ଡେକୋରେସନ ଟା ପୁରା ଭଲ ଲାଗିବ।
ଏକୁବେ । ପରିବର୍ତନ ଆ ରାଜି ହେଲେ ଅଣତିରିଶ କାଲି କାଲି ତିରିଶ। ତାପଠୁଆ ଟାଇମ ନାହିଁ କେତେ ଜଲଦି ଟାଇମ ଟ ପଳେଇବ ଜଣା ପଡିବନି କଣ କେମିତି କରିବା ଆଜିପର୍ଯ୍ୟନ୍ତ ମିଟିଂ ରେ। ବସୁଛେ ଯେ କିଛି ବି କହୁନାହାନ୍ତି ଛୁଆ ତାପରେ ଛୁଆ କିଏ ଆମ ଜଣେ ମାନେ ଆମ ଗାଁରେ ମାନେ ଯୋଉ ଅଛନ୍ତି ଯୋଉ ଦିଦି ଜଣେ ସେ ଆମର ଭଲ। ଟିଷ୍ଟ କରନ୍ତି ତାଙ୍କୁ ଆମେ ଯଦି ଟିକେ। ସାହାଯ୍ୟ କରିବୁ ତ ହବ। ତାପରେ କି ତ କରିବେନି ନା ସାହାଯ୍ୟ ଆମେ ଯୋଉ ତିନି ଚାରି ଜଣ ତାପରେ ତା ତାକୁ ଟିକେ। ଅ ଭିଡ ପଡିଯିବ ନା।
ହଁ ନାଇଁ ସମସ୍ତେ ସାହାଯ୍ୟ କରିବେ ଯେ। କିନ୍ତୁ ମେନ୍ କଥାଟା ହେଉଛି ଏଇଆ ସାହାଯ୍ୟ ତ ସମସ୍ତେ କରିବେ ସିଏ ଆଣିକି ଫ୍ରେମ୍ ଫ୍ରେମ୍ ସବୁ ମାରି ସାରିଲା ପରେ ଫ୍ରେମ୍ଟା ସିନା ମାରିଦେଲେ କି କଣ ନା ଫ୍ରେମ୍ଟା ତ ଏବେଠୁ ମାରିବେନି ଇ। ତଥାପି ତା ପୂର୍ବରୁ ଆମକୁ ଆମ ସେଲ୍ଫି ପଏଣ୍ଟ ହେଇକି ସେଟା ସବୁ କରିବାକୁ ପଡ଼ିବ ଆଉ ଛାଡ଼ ସେଇଟା କଥା ଅଲଗା ଏବେ କଥା ହେଉଛି ଆମେ ସିନା ଯାଇକି ପଇସାଟା ସବୁ ତୋଳେଇକି ଆଣିଲେ ଝିଅ ମା ମେନ୍ କଥା। ତ ଯଉ ଆମ। ଆର ବର୍ଷ ଯଉ ପି ଆରବର୍ଷ ଯୋଉ ପିଇସି ଆମର। ବୁଝୁଥିଲେ ସବୁ ସମସ୍ତର କଲ୍ କରୁଥିଲେ ତ ତା କୁ କହିଲେ କ କର ନହେଲେ ଆମେ।
କହିଲି ତୁ କେଉଁଠି ଅଛୁ କି ପ୍ରୋବ୍ଲେମ୍ ହେଉଛି।
ନାଇଁ ଏଇ କଣ କହିଲୁ ବା। ବାହାରେ ଅଛି ତ।
ବର୍ଷା ପୁରା ବଧେ ହେଇଛୁ ନା କଣ। ପ୍ରୋବ୍ଲେମ ହତ।
ପବନ ଫବନ ଟିକେ ଦଉଛି ତ ମୁଁହଲି ସେଇଥିପାଇଁ ବୋଧେ ହଉଥିବ କି କଣ। ଆରେ କଣ ମୁଁ କଣ କହୁଛି? କହିଲୁ ଆମେ ଧର। ଯାଇକି ସିନା ସମସ୍ତେ। ଘର ଘରକା ଏଥର କଣ କରିବାକୁ କହିଲୁ ଆମେ ସମସ୍ତଙ୍କ ଘର ଘରକା ଯୋଉ ପଇସା ମାଗିବା ପାଇଁ ଯିବା ସେଇଠୁ ହିଁ ଏକାତରେ କଣ କରିବା ନା ଯାହା। ଯାହା ଘରକୁ ଯିବା ତାଙ୍କ ଘ। ହଁ ସେଇଠି ହିଁ କଲ କରିଦେଇକି ତାଙ୍କୁ କହିଦେଇକି ଆସି। ଯକି ଏମିତି ରଜ ମହୋତ୍ସବ ହଉଛି ଆସି ଆସିବ ଆଉ ନହେଲେ କଣ କହିଲୁ ଦେଖିବା ଆମେ ଚାରି ପାଞ୍ଚ ଦିନ ପୂର୍ବରୁ ଥିବ ଯ ଯାଇକି କଲ କଲେ କିଏ କୋଉଠି ଥିବ କଣ କାମ ଥିବ ହଁ ପଳେଇସି ପାରିବ କି ସଡନଲି ନୁହେଁ ନା। ତ ଆମକୁ ଉଁ ଦଶ ଦଶ ଦିନ ଭଳିଆ କି ଦଶ ପନ୍ଦର ଦିନ ଭଳିଆ ଥିବ ଆମେ ଯାଇକି ଯାଇକି ତାଙ୍କୁ ପଇସା ମାଗିକି ତାଙ୍କୁ କଲ ଫଲ କଲେ ସିନା ସି ଆସିବେ କି କଣ ଆଉ ଆମେ ନ ଯାଇକି ନ
କହିବା ହଁ
ହୁଁ ତାପରେ ସିଏ ପୁଣି ପଇସା ଟା ଦେବେ ପଇସା ଟା ଦେଲେ ପୁଣି ଆମର ତିନି ଦିନ ଯାକ କଣ ଭୋଜି ହବ ବୋଲି ବୋଲି କୁହାଉଛି। ଏ ତ ପୁଣି ପୁଣି ଆମେ ଭୋଜି ଭୋଜି କରିବାରେ ପଇସା ଦରକାର ନା ନାଇଁ ସଉଦା ଫୁଦା ନା ନାଇଁ ଆଉ ଏମିତି କଣ କରିବା? ପରିବା ପରିବା ପୁଣି ସବୁ ଆସିବ ଯାହା ମସଲା ଫସଲା ଯାହାବି
କୋଉଠୁ ହଁ କୋଉଠୁ ଆଣିବା କୋଉଠୁ କମ ମାନେ ପଟ ବାଟ ଯୋଉ ପଢୁଛି ଯିଏ ଯିବ କାହାକୁ ପଠେଇବା କଣ କେମିତି କରିବା ସେଇ ସବୁ ବିଷୟରେ କଥା ହବା। ଦିନେ କଥା ହେବାକୁ ପଡିବ ଖାଲି ତ ବସୁଛନ୍ତି ଆମ ଛୁଆ ମାନେ ଇଆଡେ କଥା ହଉଛନ୍ତି ସିଆଡେ କଥା ହଉଛନ୍ତି କୋଉଟା ଟିକେ ଠିକ ରେ ବି କହୁନାହାନ୍ତି କି ଏଟା କରିବା ସେଟା କରିବା ମାନେ ଠିକ
ସେଇଆ ନା ମୁଁ କହିବା କଥା କି ଆଉ ଲେଟ୍ ନକରିକି ଯେତିକି ଲେଟ୍ ହେଲାଣି ହେଲାଣି ହେଲା ଏମିତିରେ ବହୁତ ଲେଟ୍ ହେଇଗଲାଣି ଏତିକି ହବା କଥା ନୁହେଁ ତ ମୋ ମତରେ କି କାଲି ଆମେ ହେଉଛି ଯିବା ଦରକାର ପଇସା କଲେ ପସଙ୍ଗ କରିବା ପାଇଁ।
ଯିବା ଆଉ କାଲି ଯିବା କାଲି ସିଓର ଯିବା କାଲି କାହିଁକି ନା କାଲି ତିରିସି ତିରିସି ତ ଆମକୁ ଟାଇମ ନାହିଁ କାହିଁକି ନା ଯିଏ ଏରେ ମାନେ ଯୋଉ ଡେକୋରେସନ ଆମେ କରିବା ଯୋଉ ସେଲଫି ମାଣ୍ଡି ସେ ସବୁ କିଣିକି ଆଣିବା ପାଇଁ ଫ ଟାଇ ଲାଗ ଲାଗିବ ନା ନାହିଁ ଆମକୁ କୋଉଟା?
ସେଇଆ ପା କହୁଛି ଆମେ ପୁଣି ହଁ କୋଉଟା କଣ ଆସିବ ତାପରେ ଆଉ ଆମର ରହିଲା କଣ କହିଲୁ ଉ ପୁଣି ପଇସା ଟା କେତେ କଣ ଡେକୋରେସନରେ ଲାଗିବ କଣ କ? କଣ ଆଉ ଆମ ସଟେଜ ହଉଛି କଣ କଣ ଆମକୁ ସେ ଭାଇ ଦେଇ ଦଉଛନ୍ତି ମାନେ ଯ ଡେକୋରେସନ କରିବି ଯୋଉ। ଦୁଇ ଭାଇ ନିଧୁଛନ୍ତି ଆଉ କଣ? କଣ ଆଉ ଦେଖିବା ଆଉ ହଉ ଶୁଣୁ ତୁ କଣ କର ଦେଖ ମୁଁ କାଲି ଏକାଥରେ ମିଟିଂ କରିକି ଆମେ ଯିବା ଗଲେ କଥା ହବା ଆଉ ହେଲା।
ହଉ ହଉ
ରଖୁଛି।
ହଉ